ହଁ
ଗୁଡ୍ ଆଫ୍ଟରନୁନ୍।
କଣ କରୁଛନ୍ତି।
ଏଇ ବସିଛି ଆଉ ଆପଣ।
ମୁଁ ବି ବସିଛି ଆଉ କାମ ଟିକେ ଟିକେ ରୋଷେଇ କରୁଥିଲି ସରିଲା ଆସିକି ଟିକେ ଏ ସି ଲଗେଇକି ବସିଛି ଥଣ୍ଡା ହଉଛି ଆଉ।
କଁ ଆଜି ରୋଷେଇ କଲେ।
ଯେ କଣ ଛୁଇଁ ଆଳୁ ତରକାରୀ ଆଉ ଶାଗ ଭଜା ଆଉ କଣ କରିବେ ଘରେ କରୁଛନ୍ତି ଆଉ ମୁଁ ପଳେଇ ଆସିଲି ଏତିକି କରିିକି।
ତମେ କଣ ଆଜି ରୋଷେଇ।
ମତେ ଟିକେ ଆଜି ଇଛା ହେଲା ତ କରିବାକୁ ମା ହରିକା ଏପଟେ କାମ କରୁଥିଲେ ଘର କାମ ସେୟାକୁ ଟିକେ କରିଦେଲି କହିଲେ ଆଉ।
ହଉ ଆଉ ଆଉ ଛୁଇନ୍ ଭଲ ଲାଗେନା।
ଛୁଇଁ ଟୋଟାଲି ଭଲ ଲାଗେନି ମତେ ଖାଇବାକୁ ଖାଲି ତ ଝୋଳ ଆଳୁ ଟିକେ ଖାଲ୍ ହଁ। ଘରେ ମାନେ ଖାଇବେ ବୋଲି ଟିକେ କରିଦବା କଥା ମତେ ନହେଲେ ଛୁଇଁ ଟୋଟାଲି ବି ଭଲ ଲାଗେନି।
କଣ୍ ଛୁଇଁ ତରକାରୀ କଲ।
ହଁ। ଯୋଉଟା ମୋର ଟୋଟାଲ୍ ପସନ୍ଦ ନୁହଁ
ମୁଁ ବି ଛୁଇଁ ଖାଏନି ମତେ ଭଲ୍ ଲାଗେନି।
ଚୋବେଇଲେ ମାନେ କେମିତି କେମିତି ଲାଗେ।
ଆ ବା ଛୁଇଁ ତରକାରୀ ହେରିକା ଏଗୁଡ଼ା ଭଲ୍ ଲାଗେନି। ମସଲା ହେଲେ ଛୁଇଁ ଟିକେ ଖାଇ ହୁଏ ନହେଲେ ଭଲ ଲାଗେନି ଛୁଇଁ ତରକାରୀ।
ଛୁଇଁ ଆଳୁ ବେସର ଦେଇକି ଯୋଉ ଭଜା ହୁଏ ସେଇଟା ଟିକେ ଖାଇବାକୁ ଭଲ ଲାଗେ ପଖାଳ ସହିତ। ମୁଁ ଖାଲି ଆଳୁ ମସଲା କିନ୍ତୁ ହଁ ତରକାରୀ ଗୁଡା କେମିତି କେମିତି ଲାଗେ ମତେ ଟୋଟାଲ୍
ମୁଁ ବି ଖାଏନା ଟୋଟାଲି କୋଉ ଯୋଉଦିନ ଘରେ ହେଇଥିବ ଖାଇବିନି। ଛୁଇଁ ତରକାରୀ ଗୋଟେ ବାଇଗଣ ତରକାରୀ ହୁଏ ନା।
ହଁ ବାଇଗଣ ଆଳୁ ସାରୁ ପକେଇକି ତରକାରୀ ହୁଏ ହଁ ସେଟା ବି ସେଟା ବି ଭଲ ଲାଗେନା ସେଇଟା କେମିତି କେଜାଣି ଖାଆନ୍ତି ସମସ୍ତେ ମତେ ତ ଟୋଟାଲ୍ ଭଲ ଲାଗେନା।
ହଁ ମୁଁ ଭିି ସେଇ ଖାଏନି ବା। ଆଉ କୋଉ ପରିବା ଖାଆନ୍ତିନି?
କଁ କହିଲ?
ଆଉ କୋଉ ପରିବା ଖାଆନ୍ତିନି?
ଆଉ କୋଉ ପରିବା ଛୁଇଁ ଟା ଖାସ୍ କରି ଖାଏନି ଆଉ ବୋଇତାଳୁ ଘରିକା ମୁଁ ନା ହଁ ଭେଣ୍ଡି ସେଟା ଟୋଟାଲି ଆଦୌ ବି ନୁହଁ
ଖାଅନି?
ନା ମ ସେଇଟା ନାଳୁଆ ନାଳୁଆ ଲାଗେ ଟୋଟଲ ଭଲ ଲାଗେନି।
ମତେ ଭେଣ୍ଡି ମୋର ଭାରି ପ ପସନ୍ଦ।
ଓ ହଁ।
ହଁ ମତେ ଭେଣ୍ଡି ଭାରି ଭଲ ଲାଗେ। ଭେଣ୍ଡିର ସ୍ ସବୁ ଆଇଟମ ଭଲ ଲାଗେ। ଭେଣ୍ଡି ମସଲା ଭେଣ୍ଡି ତରକାରୀ। ପୋଡିିକିରି ଭଲ ଲାଗେ ଭଲ ଲାଗେ ଭେଣ୍ଡି ହିଁ ଭଲ ଲାଗେ ମତେ।
ଉ ନା ମତେ ହିଁ ଟୋଟାଲ ଭେଣ୍ଡି ଭଲ ଲାଗେ
ବହୁତ ଜଣଙ୍କୁ ଭେଣ୍ଡି ଭଲ ଲାଗେନି ମାନେ ଯୋଉ ମାନେ ଏମିତି ଯୋଉ ନାଳୁ
ହଁ ସେଇଟା ବ ଅଧିକ ନାଳୁଆ ଲାଗେ କିନ୍ତୁ ଯୁ ଯୋଉ ଆମ୍ବୁଲ ପକେଇକି ଯୋଉ ତରକାରି ହୁଏ। ମାନେ ଖାଲି ତା ଝୋଳ ଆଳୁଟା ଖାଏ। ସେରା ଟିକେ ଟେଷ୍ଟ ଲାଗେ କିନ୍ତୁ ଭେଣ୍ଡି ଟା
ହଁ ଭେଣ୍ଡି ମସଲା ଭେଣ୍ଡି ପୁରା ଖଟା ଖଟା ଲାଗୁ ତ ବଢିଆ ଲାଗେ ନା ଭେଣ୍ଡି।
ଉ ହଁ ସେଇଟା ଖାଲି ତା ଝୋଳ ଆଳୁଟା ଖାଇବାକୁ ଭଲ ଲାଗେ ଆମ୍ପୁଲ ସହିତ ନହେଲେ ସେ ଭେଣ୍ଡି ପୁରା ଗୋଟେ ସାଇଡ କର୍ ଦେବି ତା ଝୋଳ ଆଳୁଟାକୁ ଭାତରେ ଗୋଳେଇ ଖାଇଦେବି।
ଆଉ କଲରା?
ହଁ କଲରା ମତେ ଭଲ ଲାଗେ।
ଚିପ୍ସ ହେଲେ ଭଲ ଲାଗେ। ଅଧିକ ମାନେ ହାର୍ଡ ହେଇକି ଛଣା ହେଇଥିଲେ ଭଲ ଲାଗେ।
କ୍ରିପ୍ସି ଯୋଉଟା ହେଇଥିବ ସେଇଟା ଭଲ ଲାଗେ। ଆଉ ଗରମ ଗରମ ବି କଲର ଆଳୁ ଭଜା ହେଇଥିବ। ତା ସହିତ ପଖାଳ ଖାଇବାକୁ ଭ ଭଲ ଲାଗେ
ନା ଭଜା ଭଜା ହେରା ଅଧିକ ପିତା ମୁଁ ଖାଇ ପାରିବିନି ଖାଲି ଅଧିକ ପୁରା ହାର୍ଡ ହେଇକି ଛଣା ହେଇଥିବ। ସେମିତି ହେଲେ ଖାଇପାରିବି। ମୁଁ ବି ଖାଉନଥିଲି ଏବେ ଏବେ ପ୍ରାକ୍ଟିସ କଲେଣି ମାନେ ଖାଉଛି ଏବେ ଏବେ।
ତ ନା।
ମୁଁ ବା ଏବେ ଏବେ ସେଥାଇଁ ଖାଉଚି।
ହଁ କେମ୍। ତ ଯଉ ନିମ ଶଗ୍ ଗ ଯୋଉ ଭଜା ହୁଏନି ସେ ଟା ଟୋଟାଲି ବି ଖାଇ ହୁଏନି। ପୁରା ପିତା।
ହ ବା।
କଲରା ଠାରୁ ଆହୁରି ପିତା ଜୋରେ ହଁ ଆଉ ଯୋଉ ପିତା ଗମ ସେଟା ବି ଟୋଟାଲ ଭଲ ଲାଗେ
ଦେହ କଥା କଣ ହେଇଯାଉଚି ସେରା କେମିତି ଖାଆନ୍ତି ଜିନିଷ କିଛି ଖାଉନଥିଲି କଲରା ତ ମୁଁ ଏବେ ଏବେ ଏବେ ଆରମ୍ଭ ହେଇ ଏବେ ଏବେ ଖାଉଛି କେମିତି କଣ
ଓହୋ କିନ୍ତୁ ନିମ ଶାଗ ଟା ଖାଇବାକୁ ମାନେ ଭଲ ମାନେ ଦେହ
ଦେହ ପାଇଁ ଭଲ କିନ୍ତୁ ମାନେ ଧର ବା ଅଧିକ ପିତା
ହଙ୍ଗରା
ତା ଜିନିଷ ଭଲ ପାଆନ୍ତି ଯେ
ହଁ ଏ ଯୋଉ ବୁଢା ବୁଢୀ ମାନେ ତାଙ୍କ ବେଶୀ ପିତା ଜିନିଷ ଭଲ ଲାଗେ
ହଁ ବା ଖାଇଦିଅନ୍ତିୁ
ସେମାନଙ୍କୁ ଭଲ ଲାଗେ ଖାଇବାକୁ ସେମାନେ ଖା କହିବେ ଟମାଟୋ ବି ଯୋଉ ନିମ ଶାଗକୁ ଟମାଟ ହରିକା ପକେଇକି ବେଶୀ ଟମାଟୋ ବାଇଗଣ ପକେଇଲେ କଲେ ତା ପିତା ଅଂଶ ଟା କ ମାନେ କମିଯାଏ ଟିକେ ହେଲେ ବି କୋଉ ଖାଇ ହୁଏ ଯେ ସେତ ଅଧିକ ପିତା ଲାଗେ
ରଜର ଡ୍ରେସ୍ ଆଇିଲଣି
ନାଇଁ ଏପର୍ଯ୍ୟନ୍ତ ଆଣନି
କଣ ଆଣିବ
ସେଇ ସେଟ ଆଉ କୁର୍ତ୍ତି ଆଉ କଣ ତା ଛଡା ଆଉ ଅଛି
ହଁ
ଏଇ ଇଛା ହୋଇନି ଯାଇ ଯାଇକି ଆଣିବା ପାଇଁ
ପର୍ଯ୍ୟନ୍ତ ଆଉ ଟୋଟାଲି ଇଚ୍ଛା ହଉନି ଆଣିବାକୁ ଯିବାକୁ
କୁଆଡେ ପ୍ଲାନ କରିଛ ଯିବା ବୋଲି?
ହଠତ୍ ପ୍ଲାନ ମାନେ ରଜରେ ସେମିତି କିଛି ପ୍ଲାନିଂ ନଥାଏ ହଠତ୍ ହେଇଯାଏ ହଁ ଏଠିକି ପଳେଇ ସେଠି ପେଇବା ଏମତି ଏପର୍ଯ୍ୟନ୍ତ ତ କିଛି ହେଇନି ରଜ ଆସିଲା ମାନେ ପ୍ଲାନିଂ ହେଇଯା ହଁ ଏଇଠିକି ଟିକେ ପଳେଇଆ ବୁଲିକି ପଳେଇ ଆସିବା ଏମିତି ନହେଲେ ଆଗରୁ କିଛି ପ୍ଲାନିଂ ହୁଏନି ରଜ ପାଇଁ
ହଠାତ ବାହାରିବୁ ଯିବୁ ଠିକ।
ହଁ ଆଗୁଆ ଯେତେ କହିଥିବୁ ଏଆଡେ ଯିବୁ ସଆଡେ ଯିବୁ
କୁଆଡେ ଯାଇପରିବୁନୁ ହଁ।
ଆମେ ବି ପୁରୀ ଯାଇଥିଲୁ ମାନେ ଟୋଟାଲି କିଛି ତା ପୂର୍ବରୁ ଜାଣିନଥିଲୁ ଯିବୁ ବୋଲି ମାନେ ଘଣ୍ଟେରେ ଗୋଟେ ହଁ ପୁରା ହଠତ୍ ଗୋଟେ ଘଣ୍ଟେ ତିନିଟାରୁ କଥାବାର୍ତ୍ତା ଷ୍ଟାଟ୍ ହେଲା କଲ୍ ହେଲା ମାନେ ବା ସାଙ୍ଗେ ସାଙ୍ଗେ ଗାଡି ଠିକ ହେଲା ସନ୍ଧ୍ୟା ବେଳେ ଗଲୁ। ଆଗରୁ ଆମେ କିଛି ବି ଜାଣିନଥିଲୁ ଯିବୁ ବୋଲି ଏମିତି ହଠାତ୍ ଯିବୁ ଭଲ ଘରୁ ବାଡେଇ ଛାଟି ହେଇଥିବୁ ପୁଣି ଯଦି ନ ଯାଇ ପାରିବୁ ମନ ଦୁଃଖ ହବ ଯଦି ନ ଯାଇ ପାରିବ ହଁ।
ସାଙ୍ଗେ ସାଙ୍ଗେ ବାହାରିବୁ ଯିବୁ ଠିକ।
ହଁ ସେଇଆ ବା।
ତ ଆମେ ଭାବିଥିବୁ ଯୋଉ ଜାଗାକୁ ଯିବୁ ବୋଲି ଆଗୁଆ ବାଡେଇ ଛାଟି ହଉଥିବୁ ଜମା ଯାଇପାରିବୁନୁ।
ହଁ ପରା ଆମେ ସେମିତି ଆଗରୁ ଛଅ ମାସ ହେଇଯିବ ଆମେ ପୁରୀ ଯିବା ପାଇଁ ପ୍ଲାନିଂ କରିଥିଲୁ ପୁରୀ ଯିବୁ ବୋଲି ଯାଇକି ଗାଡିରେ ବସିଲୁ। ଆରେ ଗାଡି ପୁରୀ ଯିବ ବୋଲି ଆମେ ପଳେଇଲୁ ଦିଘା।
ହଁ।
ଦିଘା ଯାଇକି ଗୋଟେ ଯାହା ହଉ ନୂଆ ଜାଗା ଗୋଟେ ବୁଲିକି ପଳେଇ ଆସିଲୁ କିନ୍ତୁ ପୁରୀ ଯିବା ପାଇଁ ପ୍ଲାନିଂ ଥିଲା କିନ୍ତୁ ଗାଡିରେ ବସିସାରିଲା ପରେ ଆମେ ପଳେଇଲୁ ପୁରୀ ଯୋଗୁ ଦିଘା ପଳେଇଲୁ।
ସବୁଠୁ ସି ବିଚ ଜାଗା ସବୁ ବଢିଆ।
ହଁ ସି ବିଚ ଜାଗା ସବୁଠୁ ଭଲ। ଆଉ ପୁରୀ ଗୋଟେ ଜାଗା ମାନେ ଯେତେ ଥର ଯିବୁ ମାନେ ସେତେ ନୂଆ ଲାଗୁଥାଏ। ମାନେ ଟୋଟାଲି କି ସବୁ ଜିନିଷ ନୁଆ ଲାଗିବ ଯେମିତି ହଁ। ଲାଗିବ ଯେମିତି ଜାଗାକୁ ଟୋଟାଲ କେବେ ମୁଁ ଆସିନି ଏମିତି। ଏମିତି ଗୋଟେ ଜାଗା ଭଲ ଲାଗେ ପୁରା।
ହଁ ଏଥର ରଜରେ ବି ସବୁ ଜାଗା ଯୋଉଠିକି ଯିବ ଭିଡ।
ହଁ ରଜରେ ସବୁ ଜାଗା ଆମେ ଆର ବର୍ଷ ଯାଇଥିଲୁ ଯୋଉ ମହାବିନାୟକ ମାନେ ଏତେ ଜାମ ଯେ ବହୁତ ଆମେ ମାନେ ଗୋଟେ ମାନେ ଗାଡି ଭିତରେ ବାହାରିବା ପାଇଁ ଆମକୁ ଲାଗିଗଲା ତିନି ଘଣ୍ଟା। ଏତେ ଯାମ୍
କୁଆଡେ ଯିବି ମୁଁ ପ୍ଲାନ୍ କରିପାରୁନି। ମତେ ଇଚ୍ଛା ହଉଛି ଯେତିକି ଇଚ୍ଛା ହଉନି ଏଇ ଯୋଉ ଭିଡ ପାଇଁ। ଯୋଉଠି ଯିବୁ ଗୋଟେ ଅଲଗା ବେଳେ ଯିବୁ ସବୁ ଜାଗା ଦେଖିକି ଆସିପାରିବୁ ଏଇଥରେ ଯୋଉ ଘଣ୍ଟେ ହେଲା ଏତେ ଲୋକ ଗହଳିରେ ନା ଭଲସେ ଫଟୋ ଉଠେଇ ପାରିବୁ ନା କିଛି କରିପାରିବୁ
କିଛି ହବନି ଏଇଆ ଗୋଟେ ରଜ ଆଉ ଟିକେ ବୁଲିକି ପଳେଇ ଆସିବ ମାଇଣ୍ଡ ଫ୍ରେଶ ହବ ଏଇଆ। ନହଲେ ଆଉ କିଛି ନୁହ କିନ୍ତୁ କିଛି
ଆଗ ଭଳିଆ
ହଁ, ର ଆଗ ଭଳିଆ ଟୋଟାଲ ହିଁ ନାହିଁ।
ହ।
ଏବେ ଆଗରୁ ହଁ। ଆଗରୁ ରଜ ଥିବ ଦି ଚାରି ଦିନ ଆଠ ଦିନ ଭଳିଆ ରଜ ଆସୁଛି ରଜ ଆସୁଛି ଏମତି ହବ ସେମିତି ହବ। ଏବେ ରଜ ଆଉ ଟୋଟାଲ ରହିଲା ଚାରି ପାଞ୍ଚ ଦିନ ଲାଗୁନି ରଜ ଆସିଲାଣି ମାନେ ହବ ଗୋଟେ ରଜ ଗୋଟେ କଣ ମାନେ କିଛି ଗୋଟେ ଇଣ୍ଟରେଷ୍ଟ ହଁ ଲାଗୁନି ଯାଇକି ଡ୍ରେସ ପତ୍ର ଆଣିବା
ମୋ ଟିଉସନ ଛୁଆ ଖାଲି ରଜ ଦିଦି ରଜ ଛୁଟି। ମୁଁ କହିଲି କି ର ଜ କାଇଁ ହଉଛି।
ହଁ।
ତିନିହଳ ଡ୍ରେସ କମ୍ପଲସର ଆଗରୁ କରିବ ଏବେ ସେ ଗୋଟେ ଆଣିବା ପାଇଁ ବି ମାନେ
ସେବା।
ଦିନ ଦିନ ବଡ ହେବାରୁ ମାନେ ସବୁର ମାନେ ମୁହୂର୍ତ୍ତ ସବୁ ସମୟ ପୁରା ବି କୁଆଡେ ପଳଉଛି ସବୁ ଖୁସି ଦିନ ପୁରା ବି କୁଆଡେ ପଳଉଛି ନା।
ହଁ ଆଉ ଗୋଟେ ଛୋଟ ଥିଲା ବେଳେ ରଜ ଆସିବ ମାନେ ଆଗେ ଯାଇକି ଡ୍ରେସ ଟ ଆଠ ଦିନ ଆଗରୁ ଅଣା ହେଇଥିବ ତିନିଟା ଡ୍ରେସ ତିନି ଦିନ ପାଇଁ। ମାନେ ସବୁ ଚୁଡି ଆଣିବା। ମ ମାନେ ସବୁ ଗୋଟେ ମାନେ ଗୋଟେ ଥିଲା ଗୋଟେ କିଛି ହଁ ଆସୁଛି ଗୋଟେ।
କେ ଜମ ହେଲେ ମ ଖୁସି
ହଁ ଏବେ କିନ୍ତୁ ଆ ସେଗୁଡା କିଛି ବି ନାହିଁ ହଁ ହେଲେ ଆଉ ନହେଲେ ନାଇଁ କଣ ଅଛି ସେ।
ହବା। ହୁଁ ଜିଦି ବି କରିବୁନୁ କିଛି ବି ନହିଁ ଅବଜେକ୍ସନ।
ମନା କରୁଥ ମୁଁ ରଜ ଆସିଛି ଫ୍ରେଶ କରିବିନି ପରା ଯିଦି ଏବେ ଯେ ସେମତି କିଛି ନହିଁ। ଏମାନେ ଜଉ ବି ବସ୍ ବା ଅ ଡ୍ରେସ ଟା। କମ୍ପୁଲ ସୀ ଯାଇକି ଆଣିବା କଥା ଆଣିବା। ଜିଦି କରିକି ହଉ କି ଯାହା ବିି ହଉ।
ଏ ବା ଦିନକୁ ଦିନ ବଡ ହବା ସହିତ ସବୁ ମାନେ ଖୁସି ଯେମିତି ମୁଁ ତ ଏମିତି ପଳାଏନି।
ହଁ। ଆଉ ଘରେ ସମସ୍ତେ କଣ କରୁଛନ୍ତି।
ଘରେ ସବୁ ରୋଷେଇ ହବ ଆ କ କରେଣ୍ଟ ଖାଲି ତ ଯାହାକ କରୁଛନ୍ତି।
ହଁ ଆଇ। ଛି ଆମ ଆଡେ ବି ସେୟା କରେଣ୍ଟ ଖାଲି ଯାଉଛି ଆସଛି ଯାଉଛି ଆସ
ଏ ସେ ତ ଦଶ ଥ ର ଅନ୍ କରିକି ଅଫ୍ କରିଲା ବେଳକୁ ଦଶ ଥର ଟିକେ ଲଗେଇଥିବୁ ଲାଇନ୍ ପଳଉଛୁ।
ହଁ ବା ଖାଲି ଧାକୁ ତାକୁ ଧାକୁ ତାକ ହଉଚି। ଏମିତି ହେଲେ ଭାରି ଚିଡ଼ା ଲାଗ ଇଏ ଲାଇନ୍ କନସ ଟ୍ରେନ ଥିବ ଟିକେ ରୁମ୍ ଟା ଚିଲ୍ ହେଇ
ମେନ୍ ହଉଛି ଅଧିକ ଲୋଡ୍ ନେଇଯାଉ ଚିନା ସେ ସେଥିପାଇଁ ଏମତି ହେଉଯାଉଛି।
ଏବେ ତ ଆମ ଗାଁରେ ବୋଧେ ଗୋଟେ ବି ଆଉ ଘର ବାକି ନାହିଁ ମାନେ ଏସ ସି କାହାର ଲାଗିନି ବୋଲି ମାନେ ନାହିଁ। ଛାତ ଉପରେ ଛିଡା ହେଲା ବେଳକୁ ସମସ୍ତଙ୍କ ଘରେ
ଆଉ ଗରମ କିଏ ଆଉ ସ ସହିପାରୁଚୁ।
ହଁ ଏଇ ବର୍ଷ ଟା ସବୁଆଡେ
ମାନେ ଖାଇବେ ନ ଖାଇବା ଖାଇବା ସ-ତ ଖାଉଚନ୍ତି ନା ତୁ ଗୋଟେ ଯୋଉ କେମିତି କଣ କହିଲ ଶୋଇପାରିବୁ ରାତିରେ।
ସେୟା ପରା। ଖାଲି ଖରାବେଳେ ଟିକେ ଶାନ୍ତିରେ ଟିକେ ରହିବା କ
ଆଉ ଖରାବେଳେ ରାତିରେ ରାତିଟା ଖରାବେଳେ ହେଲେ ବି ତ ଆଜେଷ କଦବୁ। ମାନେ ଆମ ତଳ ଘରେ କିଛି ନାଇଁ ମାନେ ଥଣ୍ଡା ଲାଗୁଚି ଶୋଇପାରିବୁ। ହେଲେ ବି ମାନେ ଚାଲିଛି ଏସି ଦିନ ମାନ ତା ପରେ ରାତିଟା ହଉଚି ମେନେ। ରା-ରାତିରେ ଦି ତିନି ଘଣ୍ଟା ଯ ତୁ ଭଲରେ ନ ତବେ ଚାରି ଘଣ୍ଟା ତୁ କାହିଁକି ବେକାର ଏ ଯୋଉ ଇଏ ରହିବୁ।
ହଁ ଇଏ ବି ଖରା ବେଳେ ସମସ୍ତେ ଗୁ-ଗୁ-ମାନେ ଯିଏ ଯାହା କାମ ସାରିକି ଆସିବେ ମାନେ ଏତେ ଜୋରେ ଗରମ ହଉଚି ସିଏ ବି ଚିଡ ଚିଡ ହୁଏ ଆସିକି ଟିକେ ଏସି ରେ ବସ ସିଲେ ଟିକେ ଥଣ୍ଡା ତାଙ୍କ ମାଇଣ୍ଡ ବି କୁଲ୍। ହାଲୋ। ଆଉ ସୁଖରେ ସକାଳେ କଣ ଖାଇଥିଲ?
ସକାଳୁ ଖାଇଥିଲି କନ ତ ରୁଟି ଆଉ ହୋଉଚି ଉପମା ଆଉ ଘୁଗୁନି।
ରୁଟି ଉପମା ଘୁଗୁନି? ପୁରା ମେ-ମେସିନ ରେ ସେଠୁ
ହଁ ମାନେ ଅଳ୍ପ ଉପମା ଗୋଟେ ରୋଟି ଖାଇ ଥିଲି ଏମତି ଆଉ।
ଓହୋ ଖରାବେଳେ ଆଇଟମ କଣ
ମୁଁ କିଛି ଜାଣିନି କଣ ହବ ଆଉ।
ଆଉ ତମ ଦେହ ପା ଠିକଠାକ ଅଛି? ହାଲୋ।